ହାଲୋ।
ହାଲୋ।
ହାଲୋ।
ମ୍ୟାଡ଼ାାମ ଆପଣଙ୍କୁ ମୋ ଭଏସ୍ କ୍ଲିଅର ସୁବୁଚି?
ହଁ ହଁ ସୁବା ଯାଉଛି କୁହନ୍ତୁ।
କଣ କରୁଥିଲେ ଆପଣ?
ଏଇ ବର୍ଷା ହଉଥିଲା ତ ଜୋରେ।
ଆଛା। ବର୍ଷାରେ ତ ଏବେ ବହୁତ ଭଲ ଲାଗୁଥିବ ଗରମ ଯୋଉ ଚାରି ପାଞ୍ଚ ଦିନ ହେଲା ବର୍ଷାରେ ବହୁତ ଭଲ ଲାଗୁଥିବ।
ଆଜି ଦିନ ସାରା ବହୁତ ଗରମ ହଉଥିଲା ଏ ବର୍ଷା ହବ ବୋଲି ବହୁତ ଗରମ ହଉଥିଲା ଏବେ ଟିକେ ବର୍ଷା ହେଲା ଟିକେ ଥଣ୍ଡା ପଡିଲା।
ହଁ।
ହୁଁ ଆପଣଙ୍କର ବର୍ଷା ହେଇନି ଆଜି।
ନା ଆମର ଆଜି ବର୍ଷା ହେଇନି ଆମର କାଲି ବର୍ଷା ହେଇଥିଲା।
ଓହୋ।
କାଲି ପୁରା ଜୋରଦାର ବର୍ଷା।
ଓ ଆମର ଏତ କାଲି ହେଇନି ବିଲକୁଲ।
ଆମର କାଲି ସନ୍ଧ୍ୟା ବେଳେ ଏତେ ଜୋର ବର୍ଷା ହେଲା ଆମେ ଗୋଟେ ଜାଗା କୁ ଯାଇଥିଲୁ ସେଇଠି ଦି ତିନି ଘଣ୍ଟା ରହିବାକୁ ପଡିଲା ଆଉ ରିଟର୍ଣ କରି ହେଲାନି।
କଣ ଦି ତିନି ଘଣ୍ଟା ବର୍ଷା ହେଲା ପୁରା।
ପୁରା ଲଗାତାର ବର୍ଷା ଯେତିକି ନୁହେଁ ସେତିକି ଆମର ପବନ ବିଜୁଳି ଘଡ଼ଘଡ଼ି ଏସବୁ।
ଓହୋ। ହୁଁ କାଲି ହେଇଛି କେତେ ଜାଗାରେ ବର୍ଷା ଯୋରେ।
ହଁ କାଲି ବହୁତ ଜାଗାରେ ହେଇଯାଇଛି ବର୍ଷା ବହୁତ ଜୋରେ। ଆଉ ଆପଣ ରଜ ପାଇଁ ସବୁ କିଣାକିଣି କରିସାରିଲେଣି।
ରଜ ପାଇଁ ନାମ କିଛି କିଣାକିଣି ହେଇନି। ରଜ ଆଉ ରଜ ଭଳିଆ ଲାଗୁନି।
ହଁ ଗାଁ ରେ ରଜ ଟା ରଜ ଭଳିଆ ଲାଗେ ଏବେ ସମସ୍ତେ ବାହାରେ ରହୁଛନ୍ତି ରଜ ଟା ଆଉ ରଜ ରଜଭଳିଆ ଲାଗୁନି।
ଆପଣ ଘରେ ରହୁଛନ୍ତି ନା ବାହାରେ।
ମୁଁ ତ ଏବେ ବାହାରେ ରହୁଛି କିନ୍ତୁ ଛୁଟି ହେଇଛି ତ ମୁଁ ଘରକୁ ଆସିଛି।
ଆଚ୍ଛା ହଁ ହଉ ହଁ ବାହାରେ ରହିକି ପଢ଼ାପଢ଼ି କରୁଛନ୍ତି ନା।
ଆଜ୍ଞା ମୁଁ ପଢା ପଢି କରୁଛି।
ହୁଁ ହୁଁ ଯା ହଉ ଆଉ ଖାଇଲେ କଣ ଆଜି?
ଆଜି ତ ଶୁକ୍ରବାର ତ ଆଜି ଆମର ମାଛ ହେଇଥିଲା। ମୁଁ ପଖାଳ ଭାତ ମାଛ ଫ୍ରାଏ ହେଇଥିଲା ଆଉ ତାପରେ ମାଛ ମଞ୍ଜିର ଭଜା ପୁରା ମତଲବ ଅଥେଣ୍ଟିକ୍ ଓଡ଼ିଆ ଖାନା।
ଓହୋ କରିଥିଲା କିଏ?
କରିଥିଲେ ଆମ ମମି।
ମମି ଏକଲା ବନେଇଥିଲେ।
ହଁ ଏକଲା ବନେଇଥିଲେ ଆଉ।
ହୁଁ ହୁଁ ଆଉ କିଏ କିଏ ଅଛନ୍ତି ଘରେ?
ଘରେ କେହି ନାହିଁ ଆମର ମାନେ ବହୁତ ଛୋଟ ଫ୍ୟାମିଲି। ମୁଁ ମୋ ମାମା ମୋ ବାବା ଆଉ ମୋର ଗୋଟେ ସାନ ଭାଇ।
ହଁ ହଁ
ଆଉ ଆପଣଙ୍କର, ଆପଣ ଆଜି କଣ ଲଞ୍ଚ କଲେ?
ମୁଁ ଭାତ ଆଉ ଯୋଉ କଣ ଉଁ ସଜନା ଛୁଇଁ ତରକାରୀ।
ଆଉ ଖଟା ଆଉ।
ହଁ ବଢିଆ।
ହୁଁ। ଆମ ଘରେ ବି କେହି ନାହାନ୍ତି। ଖାଲି ବାପା ମା ମୁଁ।
ଆଛା ସ୍ମଲ ଫ୍ୟାମିଲି ହାପି ଫ୍ଯାମିଲି।
ହଁ ଉ ଛୋଟ ଫ୍ୟାମିଲି ନାନୀ ଦି ଜଣ ମ୍ୟାରେଜ କରି ଯାଇଛନ୍ତି।
ଆଛା।
ହୁଁ। ଆଉ କଣ କୁହନ୍ତୁ? ଆଉ ଆପଣଙ୍କୁ କଣ ହବି କଣ ଆପଣଙ୍କର।
ମୁଁ ଏମିତି ଖାଲି ଟାଇମରେ ଟିକେ ପେଣ୍ଟିଂ କରେ।
ହୁଁ ପେଣ୍ଟିଂ କରନ୍ତି।
ହଁ ପେଣ୍ଟିଙ୍ଗ ଟିକେ କରେ।
ହଁ ଅହୋ କଣ ସବୁ କରନ୍ତି ପେଣ୍ଟିଂ ରେ?
ପେଣ୍ଟିଂରେ ମତେ ମାନେ। ମତେ ଡ୍ରଇଂ ପସନ୍ଦ ନୁହେଁ। ମୁଁ ଖାଲି ପେଣ୍ଟ କରେ ମାନେ କଲରବକ ପିଆରରେ ସବୁ କଲରିଂ ମୁଁ ସବୁ ଯୋଉ ଆମର ତ ଆଁ ବ ୱାଟର କଲରରେ ସବୁ ସିନେରୀ ପେଟିଂ ସେ ସବୁ ମୁଁ କରେ ଆଏଲେ ପେଷ୍ଟର ପେଣ୍ଟିଙ୍ଗ ତ ଆପଣ ଜାଣିଥିବେ, ସେଇଟା ବି ମୁଁ କରେ।
ମୁଁ ବି କରେ।
ନାଇ ପେଣ୍ଟିଙ୍ଗ କରିବା ଟା ବହୁତ ବଢିଆ ଲାଗେ।
କାଁ ମତେବି।
ଆମେ ତ ମାନେ ପ୍ରଫେସନାଲ ଭଳିଆ କରିପାରିବାନି। କିନ୍ତୁ ଯେତିକି ବି କରେ ମତେ ବହୁତ ଖୁସି ଲାଗେ ପେଣ୍ଟିଂ କରିବା ପାଇଁ।
ଆପଣ ପେଣ୍ଟିଂ ମତେ ପଠେଇବେ। କଣ ସବୁ କରିଛନ୍ତି ପଠେଇବେ ଯୋଉଟା ଆପଣଙ୍କ ଫେବ୍ରେଟ।
ହଁ ପଠେଇବି ପଠେଇବି ଆପଣଙ୍କୁ।
ହୁଁ କହନ୍ତୁ। ଆଉ କଣ ଭଲ ଲାଗେ।
ଆଉ ମତେ ଆଉ ଏମିତି ନୋଭେଲ ପଢିବା ପାଇଁ ଭଲ ଲାଗେ। ମୁଁ କିନ୍ତୁ ଓଡିଆ ନବେଲ ଯେତେ ପଢେନି ମୁଁ ସେତେ ମାନେ ଆମ ବାହାର ଫରେନ ଅଥର ମାନଙ୍କର ସେତିକି ପଢେ।
ହୁଁ ହୁଁ।
ହଁ ବୁକ୍ ସବୁ ପଢିବା ପାଇଁ ବହୁତ ଇଣ୍ଟରେଷ୍ଟିଙ୍ଗ ଲାଗେ ବହୁତ ଭଲ ଲାଗେ।
ଓଁ ହୁଁ।
ଆପଣଙ୍କର କଣ ହବି।
ମୋର ହବି ଫାଷ୍ଟ ହଉଛି ପେଣ୍ଟିଂ। ମୁଁଯେ ଯେତେଳେ ଯେତେବେଳେ ବି ଟାଇମ ପାଏ ମୁଁ ସେଇ ପେଣ୍ଟିଙ୍ଗ।
ବଢିଆ ମୁଁ ଏବେ ଟିକେ ଉ ଆମର ଏବେ ଟିକେ ପାଗ ଟା ଭଲ ଦେଲାଣି। ମୁଁ ବୁଲାବୁଲି କରିବା ପ୍ଲାନ କରିଛି କିଛିଟା ଜାଗା ସଜେଷ୍ଟ କରନ୍ତୁ।
ହଁ। ହ କୋଉ ପଟକୁ ଆପଣ ଯିବା ପାଇଁ ଚାହୁଁଛନ୍ତି? ଆପଣ ଯାଜପୁର ଆସିଛନ୍ତି?
ଆପଣ ଯାଜପୁର ନାଇ ମୁଁ ଜମା କେବେ ବି ଯାଇନି।
କେବେ ବି ଯାଇନାହାନ୍ତି ନା ବହୁତ ଭଲ ଜାଗା।
ଯାଜପୁରରେ ମାନେ କଣ କଣ ଅଛି ଯୋଉଠିକି ମୁଁ ବୁଲିବା ପାଇଁ ଯାଇପାରିବି?
ରତ୍ନଗିରି।
ଆଚ୍ଛା।
ରତ୍ନଗିରି ସେଇଠି ପାହାଡ ଅଛି।
ଆଜ୍ଞା।
ସେଇଟା ଦେଖିବା ପାଇଁ ସେଇଟା ପୁରୁଣା ଯୋଉଁ ରାଜା ରତ୍ନଗିରି ଯୋଉ ରାଜା ମାନଙ୍କର। ତାଙ୍କର ସବୁ ବୁଦ୍ଧ ବୁଦ୍ଧ ଗୁମ୍ଫା ସବୁ ଅଛି ବୁଦ୍ଧି ପ୍ଲେସ ସେଇଟା। ଅ ତାଙ୍କର ଜାଣିପାରିବେ ଆସିଲେ ବୁଦ୍ଧ ମା ବୁଦ୍ଧ କେମିତି ତାଙ୍କର ସବୁ ଷ୍ଟାଚ୍ୟୁ। ସବୁ ରହିଛି ଆଉ ସବୁ ରାଜା ମାନଙ୍କର ଘର ରହିଛି। ତାଙ୍କର ଯେମିତି ସବୁ ଆଗରୁ ଥିଲା। ତାଙ୍କର ପ୍ରପର ଏମିତି ଗୋଟେ ଘର ଅଛି ସେଠି ଯାହାର କବାଟ ଭାଙ୍ଗି ହଉନି ଟୋଟାଲି।
ଓହୋ ତାହେଲେ ବଢିଆ ଜାଗା ଯି
ମାନେ କେହି ବି କେହି ବି ଭାଙ୍ଗି ପାରୁନାହାନ୍ତି ତାକୁ। ନା ସେଟା କା ହଁ କେହି ବି ତାକୁ ଭାଙ୍ଗି ପାରୁନାହାନ୍ତି। ତା ଭିତରେ କଣ ଅଛି କେହି ବି ଦେଖି ପାରୁନାହାନ୍ତି। କେବେଟାରୁ ଗଭର୍ଣ୍ଣମେଣ୍ଟ ଭାଙ୍ଗିବା ପାଇଁ ତାକୁ ଇଏ କରୁଛି କିନ୍ତୁ ସି ଭାଙ୍ଗି ହଉନି।
ଅହୋ ଆଉ ବହୁତ ମନ୍ଦିର ଫନ୍ଦିର ଅଛି ବୋଲି ମୁଁ ଶୁଣିଥିଲି?
ହଁ ବହୁତ ମନ୍ଦିର ଅଛି ଆଉ ଗୋଟେ ଅଛି ଆ କଣ ସିଦ୍ଧେଶ୍ୱର ଘାଟ। ବୈତରଣୀ ନଦୀ କୂଳରେ।
ଓହୋ।
ସେଠି ଆପଣ ଚାଲି ପାରିବେନି ପୁରା ମାଟି ତଳକୁ। ଖାଲି ଶିବ ଲିଙ୍ଗ ଉଠିଛନ୍ତି ଏତେ ଶିବ ଲିଙ୍ଗ ବାହାରୁଛନ୍ତି ଆପଣ ପାଦ ବି ପକେଇ ପାରିବେନି।
ଓହୋ।
ମ ମାନେ ଟିକେ ଗୋଟେ ପାଦ ଗୋଟେ ପାଦ ପକଉଥିବେ। ଆପଣ ଖାଲି ଶିବଲିଙ୍ଗ ଖାଲି ଶିବଲିଙ୍ଗ ଉଠିଥିବ ଛୋଟ ଛୋଟ ବଡ ବଡ। ଉଁ ସେ ସବୁ ଉଠିଥିବ।
ଓହୋ ମୁଁ ତ ମୁଁ ବି ଠାକୁରଙ୍କୁ ବହୁତ ମାନେ ତ ଯିବାକୁ ପଡିବ ଆ ଏଥର ସିଓର ଯିବି।
ହଁ ହଁ କେବେ ଆସିବେ ହଁ କେବେ ଆସିବେ ସେଇଟା ମାନେ ବହୁତ ବହୁତ ଭଲ ପ୍ଲେସ ଟା ସେଇଟା।
ହଁ ମନ ଶାନ୍ତି ଲାଗିବ ପୁରା।
ହୁଁ ହୁଁ। ତାପରେ ବିରଜା ଠାକୁର ବି ଅଛନ୍ତି ବିରଜା ମା।
ହଁ ମୁଁ ସେଟା ଶୁଣିଛି।
ହଁ।
ଆପଣଙ୍କୁ ବୁଲାବୁଲି କରିବା ପାଇଁ ଭଲ ଲାଗେ?
ହଁ ଭଲ ଲାଗେ। ବାକି ମୋର ଗାଡିରେ ଫୋର ହଲରରେ ଟିକେ ବାନ୍ତି ହୁଏ ସେଥିପାଇଁ ଯାଇ ହୁଏ ନା ନହେଲେ ମତେ ବୁଲାବୁଲି ଟ୍ରାଭେଲି ଭଲ ଲାଗେ ଦେଖିବା ପାଇଁ ଯୋଉ ଏଇ ପ୍ଲେସ୍ ଗୁଡା ଦେଖିବା ପାଇଁ ବହୁତ ଭଲ ଲାଗେ।
ଆଛା ଆଉ ଅ ମାନେ ଆପଣ ତାହେଲେ ଆପଣ ବାଇକ ରେ ଯିବା ପାଇଁ ଭଲ ଲାଗେ।
ହଁ ଟୁ ହିଲରରେ ସବୁଆଡେ ପଳେଇବେ।
ଆଉ ଆପଣ ଯ
କଣ କହିଲି ଶୁଭା ଯାଉନି। ହ୍ୟାଲୋ।
ହ୍ୟାଲୋ।
ମୁଁ କହୁଥିଲି ବାଇକ୍ ହଁ ହଁ ମୁଁ କହୁଥିଲି ବାଇକ୍ ରେ ଗଲେ ଆପଣ ବଢିଆ ସେ ନେଚର ଏନ୍ ଜୟ କରିପାରୁଥିବେ।
ହଁ ବାଇକରେ ଟ୍ରାଭେଲିଂ ବହୁତ ଭଲ ଲାଗେ ମତେ।
ହଁ ଯୋଉମାନଙ୍କୁ ଫଟୋ ଉଠେଇବାରେ ଇଣ୍ଟରେଷ୍ଟ ଥାଏ ସେମାନଙ୍କୁ ବାଇକରେ ଯିବା କଥା ସବୁ ଚାରିପଟ ଖୋଲା ମେଲା ସବୁ ଦେଖିକି ଫଟୋ ଉଠେଇକି ଯିବେ।
ହଁ ହଁ ହଁ।
ନ ସମସ୍ତଙ୍କିର ପର୍ସନାଲ ଇଏ ଥାଏ ଇଛା ମାନେ କୋଉମାନଙ୍କୁ କାରରେ ଯିବା ପାଇଁ ପସନ୍ଦ ଆସେ ସେ କିନ୍ତୁ ବାଇକରେ ଜି
କାର କଥା ମୁଁ ଶୁଣିବି ମାନେ ମୁଁ ମାନେ ଟୋଟାଲି ହିଁ ରାତି ସାରା ଖାଇବା ପିଇବା ବନ୍ଦ କରିଦେବି।
ଟୋଟାଲି ବୁଲି ପାରିବିନି କିଛି କରିପାରିବିନି
ବାଇକ୍ ଟା କିନ୍ତୁ ଏଇଥିପାଇଁ ଭଲ ଆମେ ସବୁ ମାନେ ଆମ ଚାରିପଟ ତ ଦୃଶ୍ୟ ସବୁମାନେ ଭଲସେ ଦେଖିପାରିବା ସବୁ ଜିନିଷ ଭଲସେ ଇଏ କରିପାରିବା ଏନଜୟ କରିପାରିବା ଆଉ ଆମକୁ କୋଉ ଗୋଟେ ଛୋଟ ରାସ୍ତାରେ ଯିବାର ଅଛି ସେଥିରେ ଆମର ବଡଗାଡି ମାନେ ଫୋର ଭୀଲୱେର ମୋର କାର୍ ସେ ସବୁ ତ ଯିବନି ବାଇକରେ ହିଁ ଗଲେ ଭଲ।
ହଁ ଆପଣ
ମତେ ବି ଟ୍ରାଭେଲିଂ କରିବାକୁ ବହୁତ ପସନ୍ଦ ମୁଁ ମାନେ ବହୁତ ମତେ ବୁଲିବା ପାଇଁ ବହୁତ ବଢିଆ ଲାଗେ।
ଓ ଆଚ୍ଛା ହଉ ଟାଇମ ତ ହେଇଗଲାଣି ଆପଣ
ହଉ ହଉ ଠିକ ଅଛି ହଁ ଆଜ୍ଞା।